ହ୍ୟାଲୋ।
ହୁଁ କଣ କରୁଛ?
ହ୍ୟାଲୋ ନମସ୍କାର।
ଆଜ୍ଞା।
ତମେ ବି ଫାଷ୍ଟ ନମସ୍କାର ଟା କୁହ ତମେ ବି ଫାଷ୍ଟ ନମସ୍କାର ଟା କହିବ ସବୁବେଳେ
ହଉ ଠିକ ଅଛି ନମସ୍କାର।
ଏ ବସିଛି ଫୋନ ଦେଖୁଛି ଆଉ।
ହଁ।
ତମେ କଣ କରୁଛ?
ମୁଁ ତମ ସହିତ କଥା ହଉଛି ଆଉ ବସିଛି।
ହୁଁ ଖାଇସାଇଲିଣି।
କଣ ଖାଇଲ?
ସକାଳୁ ଟିକେ ରୁଟି ଆଉ ସନ୍ତୁଳା। ତା ସହିତ ଚା ବିସ୍କିଟ ଆ
ଆଚ୍ଛା ଆଗେ ଚା ବିସ୍କୁଟ ଖାଇଲ ନା ଆଗ ରୁଟି ଆଉ ସନ୍ତୁଳା?
ଆଗେ ରୁଟି ସନ୍ତୁଳା ଖାଲି ପେଟରେ ଚାହା ପିଇବା କଥା ନୁହଁ।
ସକାଳୁ କେତେବେଳେ ଉଠ? ଜଲଦି ନା ଲେଟ କର?
କଲେଜ ଗଲା ବେଳେ ଟିକେ ଶୀଘ୍ର ଉଠେ ଏବେ ଟିକେ ଲେଟ ଉଠୁଛି ଆଉ।
ହଁ ଆଜି କଲେଜ ଯାଇନ କି?
ସରି ହେଲାଣି ବା କଲେଜ ଏବେ ସରି ହେଛି ଏପ୍ରିଲ ମାସରେ ଜଷ୍ଟ ସରିଛି।
ପ୍ଲସ୍ ଥ୍ରୀ କମ୍ପ୍ଲିଟ ହେଲା କି?
ପିସିଏ।
ହଁ ବିଶି।
ବ୍ୟାଚଲର ଅଫ୍ କମ୍ପ୍ୟୁଟର ଅପ୍ପଲିକେସନ ସନ୍। ସଫ୍ଟୱାର ଲାଇନ ଆଉ। ସଫ୍ଟୱେୟାର ଲାଇନ୍।
ହୁଁ।
ତମେ କଣ କରୁଛ?
ମୁଁ ଏଠି ବସିଛି ଆଉ କଣ କରିବି।
ପଢା ସରିଗଲାଣି ନା ସରିନି?
ହୁଁ, ବିଏ କମ୍ପ୍ଲିଟ ହେଇଛି ଆଉ ଆଗକୁ ବଢିବି ଆଉ।
ତମେ ସକାଳୁ ଆଜି କଣ ଖାଇଥିଲ?
ସକାଳୁ ଆଗେ ଚାହା, ବିସ୍କୁଟ, ତାପରେ ମୁଢି, ପକୁଡ଼ି ମିକଚର୍।
ହଁ ଓ ହୋ। ଆଉ ରଜ କେମିତି ପାଳନ କଲ?
ରଜ ଏମିତି ଆମ ପାଖରେ ଗୋଟେ ଅଛି ହାଟ ପଦା ସେଠି ଧୂଳି ଖାଞ୍ଚା ହେଇଥିଲା ସେଠାରେ ଯାଇଥିଲି ଆଉ ସେଠି ଧୂଳି ଖେଳି ଆସିଥିଲି। ସେମିତି ବେଶୀ କିଛି ମଜା ହେଇନାହିଁ ଏବେ ସେମିତି ସାଙ୍ଗ ଏବେ ଘର ପାଖରେ ନାହାନ୍ତି ତ ସେଥିପାଇଁ ଅଳ୍ପ ସାଙ୍ଗ ସହିତ ଯାଇଥିଲି ଆଉ ଆଉ। ତୁମେ କୁଆଡେ ଗଲ ରଜରେ?
ରଜରେ ମୁଁ ବହୁତ ଜାଗା ବୁଲି ଆସିଛି ବୁଲିଲି ଆଉ ହଉଛି ତାପରେ ଦୋଳି ଖେଳିଛି ବାଉଁଶ ଦୋଳି କଥା କଣ କରି ସବୁ ଆଉ ମାମୁଁ ଘର ଯାଇଥିଲି ପିଇସି ଘର ଯାଇଥିଲି।
ପୁରା ସବୁ କିଛି ଲୁଟିବ୍ ବୁଲି ଆସିଛ ଆଉ।
ହୁଁ।
ଏବେ ପୁଣି କୁଆଡେ ଯିବାର ପ୍ଲାନିଂ ଅଛି କି?
ଏବେ ତ କିଛି ପ୍ଲାନିଂ ନାହିଁ ଦେଖିବା କଣ କରିବା ଆଉ ଏ ଘରେ ଅଛି ଆଉ।
ଧୂଳି ଯୋଉ ଖେଳିଲୁ ଘର ପାଖରେ ନା ମାମୁଙ୍କ ଘରେ?
ଘର ପାଖରେ, ମାମୁଁ ଘର, ପିଇସି ଘର ସବୁଠି ଯୋଉଠି ଯାଇଥିଲି ସବୁଠି ଖେଲି।
ମାନେ ରଜ ତିନି ଦିନ ଯାକ ଘୁରିଛ। ହଉ ଭଲ।
ଆଉ ରଜରେ ତମେ ମିଠା ଫାନ ଖାଇଲ ନା ଖାଇନା?
ନାଇଁ ମିଠା ପାନ ଖାଇନି।
ରଜରେ ମେନ୍ ମିଠା ପାନ, ପିଠା, ଆଉ ପିଠା ସବୁ କଣ ଖାଇଲ? କଉ ପିଠାଯା?
ପିଠା ଏମିତି କିଛି ପିଠା। ହ୍ୟାଲୋ। ଏ ଯୋ ସାତଗୁୁରି ଜାଣିଛ?
ହଁ।
ସାତ ବରି ଖାଇଥିଲେ।
ଆଉ ପୋଡପିଠା ହେଇ ନଥିଲା?
ନାଇଁ ପୁଡ ପିଟା ଖାଉ ନାହିଁ।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
ତୁମର ଫେବରଟ ଫୁଲ କଣ?
ମୋର ସବୁଠାରୁ ପ୍ରିୟ ଫୁଲ ହୋଉଚି ଗୋଲାପ।
ଗୋଲାପ। ଗୋଲାପ ଛାଡିକି ଆଉ କିଛି?
ଗୋଲାପକୁ ଛାଡ଼ିକି?
ଉଁ।
ଗୋଲାପକୁ ଛା ଗୋଲାପକୁ ଛାଡିକି ରେଡ କଲର ମନ୍ଦାର କାରଣ ମୁଁ ହନୁମାନଙ୍କ ଭକ୍ତ ଟିକେ ହନୁମାନଙ୍କ ପାଇଁ ଆଉ। ତମର କୋଉଟା?
ମୋର ପଦ୍ମ ଫୁଲ ଭଲଲାଗେ।
ଆଉ ତମେ ହୋଉଚି ଆଇଁଷରେ କୋଉଟା ଖାଇବାକୁ ପସନ୍ଦ କର?
ଆଇଁଷରେ ଚିଲ୍ଲି ଚିକନ୍।
ଆଉ ନିରାମିଂଷରେ?
ନିରାମିଷରେ ସେମତି ଅତି ଶାଧା ହେନେ ଭାତ ଖାଇବା ପାଇଁ ଡାଲି ହେନେ ଚଳିବ ଆଉ ସେମତି ଟି କେ ବେଶୀ ନାଇଁ ଅଲଗା କିଛି ଆଉ ମାନେ ଯେମତି କିି ଫୁଲକୋବି ଚିଲ୍ଲି ସୋୟାବିିନ ଚିଲ୍ଲି ହେ ଚିଲିରେ ସବୁ ଭଲଲାଗେ ମତେ।
ଓଃ। ଆଉ ତମକୁ ମାନେ ପଢିବାକୁ ଭଲ ଲାଗେ ନା ବୁଲିବାକୁ ଭଲ ଲାଗେ?
ବୁଲିବାକୁ ହିଁ ଭଲଲାଗେ।
ମତେ ଦିଇଟା ଆଙ୍କ ଭଲଲାଗେ।
ଦୁଇଟା ଜାକ।
ହୁଁ।
ଯାହା ହେନେ ବି ଗୋଟେ ତ ଯାହାନେ ଟିକେ ବେଶୀ ଭଲ ଲାଗୁଥିବ ଗୋଟେ
ବେଶୀ ବେଶୀ ଭଲ ଲାଗେ ହୋଉଚି ପଢିବାକୁ।
ହୁଁ କେତେ ସମୟ ପଢ ଗୋଟେ ଦିନରେ?
ତମେ ମତେ ଦେଖିବ ଯଦି ମୋ ଆଖି ଦେଖିକି ଜାଣିପାରିବ ମୁଁ କେତେ ସମୟ ପଢେ।
ହଁ ଫିର୍ ଭି ମୁଁ ତ ଦେଖିପାରୁନି କହିଦିଅ।
ମାନେ ମୁଇ ମୁଁ ପଢେ ହୋଉଚି ସାତରୁ ଆଠ ଘଣ୍ଟା।
ସାତରୁ ଆଠ ଘଣ୍ଟା ଶୁଅ କେତେ ଟାଇମ ତମେ?
ମୁଁ ଶୁଏନି ବେଶୀ ଶୁଏନି, ସେଥିଲାଗି ତ ମୋର ଦେହ ଖରାପ ହେଇଯାଇଚି ମେଡିସିନ ଖାଉଚି।
ସାତରୁ ଆଠ ଘଣ୍ଟା ଶୋଇବା କଥା କିନ୍ତୁ।
ମୋର ସେଇଟା ଓଲଟା ହେଇଯାଇଚି ଆଉ। ମୁଁ ସୁଏ ଟୋଟାଲି ଉପରେ ଅଢ଼େଇ ଘଣ୍ଟାରୁ ତିନି ଘଣ୍ଟା।
ଆଉ ଫୋନ୍ କେତେ ଟାଇମ୍ ଦେଖ?
ଫୋନ୍ ବହୁତ କମ୍ ଦେଖେ। ମୁଁ ତ ଏବେ ସକାଳୁ ଉଠିକି ଗୋଟେ ମୋର ଇଣ୍ଟରଭ୍ୟୁ ଅଛି ତା ପାଇଁ ପଢାପଢି କରୁଛି।
ଆଜି ଅଛି ଇଣ୍ଟରଭିୟୁ?
ନାଇଁ ନାଇଁ ପର୍- ମାନେ ଅଛି ଅଗଷ୍ଟ ମାସରେ।
ହଁ। ଭଲ ପଢ଼ିବାକୁ ଟିକେ ଭଲ ଲାଗେ ଆଉ।
ହୁଁ। ଏମିତି ବୁଲାବୁଲି କରିବାକୁ ଭଲ ଲାଗେ ବୁଲେ ସବୁ ସବୁଆଡୁ ମିଶିକି ଆଉ କରେ ଆଉ।
ବୁଲାବୁଲି କରିବା ମାନେ ରିଲେଟିଭ ଘରକୁ ନା ଆଉ କିଛି ଅଲଗା କିଛି? କିଛି ପ୍ଲେସ୍ ଭଲ ଜାଗା? ସବୁଆଡ଼େ।
ହୁଁ। ଆଉ ଆଜି ମାନେ ଖରା ବେଳକୁ କଣ ରୋଷେଇ ହଉଛି ସବୁ?
ଖରାବେଳେ ରୋଷେଇ ମାଛ ଆସିଛି ମାଛ ତରକାର କିଛି ଗୋଟେ ହବ ଜାଣିନି ମା ରୋଷେଇ କରୁଛନ୍ତି ତ।
ହୁଁ ଆମର ଗୋଟେ ଆଜି ଗାଁରେ ଗୋଟେ ବାହାଘର ଅଛି ତାଙ୍କର ବରଯାତ୍ରୀ ଯିବେ ସିଏ ଖରାବେଳେ ଗୋଟେ ଭୋଜି ରଖିଛନ୍ତି ସେଠି ଭୋଜି ଅଛି ଯିବି ଖାଇବାକୁ ଆଉ ଦିଟା ଭୋଜି ଅଛି କଣ କରିବି କିଛି ବୁଝିପାରୁନି। ଗୋଟେ ଭ୍ ମାନେ ବାହାଘର ଭୋଜ୍ ହଁ ଖରା ବେଳେ।
ହୁଁ।
ଗୋଟେ ଅଛି ବ୍ରତଘର ଗୋଟେ ବାହାଘର। କୋଉଟାକୁ ଯିବି ଜାଣିପାରୁନି ନା ମୁଁ ଏ ବ୍ରତ। ବ୍ରତ ଘର ଟା ଗୋଟେ ମାନେ ଜଣାଶୁଣା ଲୋକ ତାଙ୍କ ଘରକୁ ଆଗେ ଯିବାକୁ ପଡିବ ଯାଇକି ଆସିକି ଏଠି ପୁଣି କରିବାକୁ ପଡିବ ଗାଁ ରେ ଏୟା ଆଉ।
ଦୁଇ ଜାଗାଟାକୁ ଯିବା ଆଉ।
ତି ବରା ଯାତ୍ରି ଆଉ। ହୁଁ ତମର ଭାଇ ଭଉଣୀ ତମେ କେତେ ଜଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।